ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଥିଲେ?
ମୋ ଭଏଜ ଆସୁଛି?
ହଁ ଆସୁଛି।
ହ୍ୟାଲୋ ହଁ ହ ଏ କିଛି ନାହିଁ ଏବେ ଖାଇବା ସରିଲା ଆମର, ଏବେ ଖାଇବା ସରିଲା ଆମର।
ଆଜ୍ଞା ଖାଇବା କଣ ହେଇଥିଲା?
କଣ କହିଲେ? ଆଜି ମାଛ, ଡାଲି
ଆମର ବି ମାଛ ସେମ ହଁ।
ସେମ ଆଜି ବାର ଅଛି ମାନେ ସେଇଆ ହେଇଥିବ ଆଉ।
ହଁ ଆଉ ପୁଅ କଣ କରୁଛି? ଝୁଅ ନା ପୁଅ?
ମୋର ଝିଅ, ପୁଅ, ଝିଅ ସ୍କୁଲ ଯାଇଛନ୍ତି ପୁଅ ଆସିଲାଣି ସ୍କୁଲରୁ ସେ କନଭେଣ୍ଟରେ ପଢୁଛି ତ
ହଁ ହଁ।
ଆସିସାରିଲାଣି। ହଜବେଣ୍ଡ ଭି ଆସିସାରିଲେଣି।
ହଁ ଡ୍ୟୁଟିରୁୁ
ଖାଇକି ଏବେ ଶୋ କଣ କହିଲେ?
ମୁଁ କହିଲି ସେ ଅଫିସ ଯାଆନ୍ତି?
ହଁ ହଁ, ଏବେ ଆସିଲେ ପରା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମେ ଆମ ହଜବେଣ୍ଡ ୱାଇଫ୍ ଛୁଆ ଆଉ ଶାଶୁମା ଆଉ।
ହଁ ହ ଆଉ ଘର ଆଡେ ଯାଇନାହାନ୍ତି ବୁଲିବା ପାଇଁ?
ନାଇଁ ଯାଇଥିଲି ରଜ ପୂର୍ବରୁ। ରଜ ପୂର୍ବରୁ ଯାଇଥିଲି ଯୋଉ ଗରମରେ ରଜରେ ହଁ ରଜରେ ତ ନିଜେ କଣ ମାନେ ଆଗେ ତ ନଣ ନହେଲେ ମୁଁ ଦବାକୁ ପଡ଼ିବ ଆଉ।
ହଁ ହଁ।
ଆଉ ଛୁଆଙ୍କ ଛୁଆଙ୍କ ପାଇଁ ଛୁଆଙ୍କ ପାଇଁ
ଆଉ କୁଆଡେ ବୁଲା ବୁଲି କରିବାକୁ
ସେଇଥିରେ ବି ମୋର ଆସିଛି, ହଁ ଯାଇଥିଲି। ଯାଇଥିଲି ଆମର ଏପଟେ ବହୁତ ଭଲ ଭାବରେ ରଜ ପାଳନ କରାଯାଏ।
ହଁ।
ଭଲ, ହଁ। ବହୁତ ଭଲ ହୁଏ ରଜ ଏଠି। କଣ କହିଲେ?
ମୁଁ କହିଲି ରଥଯାତ୍ରା ଦେଖାକରିବ ନାଇଁ କି?
ରଥଯାତ୍ରାକୁ ଆମର ଏ ବର୍ଷ ଯାଇପାରିବୁନି କାରଣ ହଁ ମୋ ଶଶୁରଙ୍କର ଏଇ ବର୍ଷ ଡେଥ୍ ହେଇଯାଇଛି ନା ବର୍ଷେ ପୁରୀନି ହଁ ବର୍ଷେ ନ ପୁରିଲେ ଆମର କୁଆଡେ ଯାଆନ୍ତିନି। ମନ୍ଦିର ତୀର୍ଥ ଜାଗା ହଁ।
ଆଉ ସମସ୍ତେ
ସମସ୍ତେ ଖାଇସାରିଲେଣି।
ଅଇଁଠା ମଜା ମଜି ହେଇଯିବ ନା ଉଠିଲେ ମାଜିବେ।
ନାଇଁ ମଜା ମଜି ସାରିଦିଏ ମୁ ସବୁ ସାରିକି ଏବେ ଆସିଲୁ।
ଆଉ ଉଠ କେତେବେଳେ? ସକାଳୁ
ସଖାଳ ସକାଳୁ ମୁଁ ଉଠିପାରେନି ହ୍ୟାଲୋ
ହଁ।
ନାଇଁ ସକାଳେ ମୁଁ ଉଠି ପାରୁନି ସତ କଥା ଆଉ।
ସମସ୍ତେ। ଲେଡିସ ଟାଇମ ଲୋକଙ୍କର ସେଇ ଇଏ ଆଉ କେମିତି ଗାଧେଇ ପାଧେଇ ଆସିଲେ ରୋଷେଇ କରୁ ଖାଇବୁ। ଏଇଟା ଡେଲି ରୋଟିନ ଆଉ।
ହଁ ସଖାଳୁ ମୁଁ ଟିକେ ଉଠିପାରେନି। ମୁଁ ଲେଟରେ ଉଠେ ଆଉ।
ଆଉ କଣ ତମେ କଣ ଘରେ ନା ଆଉ ଜବ ଫବ କଣ କରୁଛ?
ନାଇ ମୁଁ ଘରେ ହାଉସ୍ ୱଇଫ।
ପିଲା ମାନେ ବଡ ବଡ ହେଇଗଲେଣି।
ପିଲାମାନେ ମୋ ବଡ ଝିଅ ଟେନ୍ଥରେ ପଢୁଛି।
ହଁ।
ସାନ ଝିଅ ସିକ୍ସ କ୍ଲାସରେ ପଢ଼ୁଛି ଆଉ ପୁଅ ତ ଏବେ ଏଲ୍କେଜିି ଗଲା ଆଉ।
ହଁ ଆଚ୍ଛା ସରସ୍ଵତୀ ରେ ନା ଆଉ କୋଉ ଇରେ? ହ
ନାଇଁ ଓମ୍ ସାଇ ଇଣ୍ଟରନିୟାସନାଲ ସ୍କୁଲ।
ହଁ
ତାଙ୍କ ସ୍କୁଲ ନେମ ଟା ହେଲା ଓମ ସାଇ ଇଣ୍ଟରନ୍ୟାସନାଲ। ହଜବେଣ୍ଡ ଅଛନ୍ତି ଟାଟାରେ ଟାଟା ମାଇସ।
ଆ
ତରଙ୍ଗ,
ହ୍ୟାଲୋ।
ହଁ ହ୍ୟାଲୋ ନେଟୱର୍କ ପ୍ରୋବ୍ଲେମ ହଉଛି ବଧେ। ହଁ ହ୍ୟାଲୋ।
ହଁ ସେଥି
ହ ହ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମୁ
ସୁବୁନି ଦ୍ହ୍ୟାଲୋ। ନଣନ୍ଦ ଦିଜଣ।
ହଁ ଆଉ ତ କୋଟାଏ
ମୁ ଏକୁଟିଆ ସେଥିପାଇଁ ତ ଦୁଇ ଝିଅ ପରେ ପୁଣି ପୁଅ।
ଆ
ହଁ ସେଟା ସମସ୍ତେ ମାନେ ଏଟା ପ୍ରେସର ପଡିବ ଆଉ ଘର ଆଡୁଆଉ। ହ
ହଚଛା ରୁଟିି ଖାନ୍ତି।
ନଁ। ରାତି ମୁଁ ରୁଟି ଖାଏନି ଘରେ ସମସ୍ତେ ରୁଟି ଖାଆନ୍ତି ଏକୁଟିଆ ମତେ ଛାଡ଼ିକି।
ହାତ ବ୍ରେଡ଼।
ଖାଇକି ରହିପାରିବେ।
ହଁ ଜଣେ ଜଣେ ବି ଖାଆନ୍ତିାଆନ୍ତି ନାଇଁ ନିଦ ହବ ନାଇଁ ଜଣ ଜଣଙ୍କୁ।
ହୁ।
ଆମର ସିଆଡେ ବୁଲିବା ପାଇଁ କଣ କଣ? ଆଉ ତମ ସେଇଆଡ ମନ୍ଦିର କଣ ସବୁ ପ୍ରସିଦ୍ଧ ଆଉ?
ଆମର।
ହଁ।
ହଁ ତାର ତାରିଣୀ।
ତାରିଣୀ ମନ୍ଦିର ନାଇଁ ତାରିଣୀ।
ଆଉ।
ହଁ ହ୍ୟାଲୋ। ଆଉ ଏପଟେ ଯୋଉ ଜଗନ୍ନାଥ ମନ୍ଦିର ଆମର ନୂଆପଡା।
ହ୍ୟାଲୋ।
ନେଟୱାର୍କ ଫେଟୱର୍କ ଲାଗି ହଉଛି।
ହଁ ବର୍ଷା ହେଇଛି ନା ସେ ଜିଓ ଗ୍ରଟାୱାର ପାଉନାହିଁ।
ହଁ ହଁ ସେଥିପାଇଁ ଶୁଭୁନି ଆଉ।
ହଁ ଦି ଭଉଣୀ ମୁ ତ ସେ ବିଷୟରେ ବେଶୀ କିଛି ଜାଣିନି କାରଣ ଆମର ଏପଟେ ତାରିଣୀ ମାନେ ତାରିଣୀଙ୍କ ପୀଠ ତ ଘଟଗାଁ ଜାଣିଥିଲି ମା ତାରିଣୀ।
ଆଉ ଯୋଉ କହନ୍ତି ତାରା
ତାର ତାରିଣୀ ମନ୍ଦିର ଆମର ଏପଟେ ନାହିଁ।
ଓ ହୋ।
ଏ ଦିଭଉଣୀ ଯୋଉ ତାରା ତାରିଣୀ। ଅଗା ଏଥି ଖାଲି ଆମର ମା ସୁଖ ଅଛି।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହ ଖାଇିସାଇଲି।
ଆମର ଏଇ ମାଛ ଭାତ ହେଇଛି ଆଉ।
ହଁ ପୁଅଟା ଶୋଇ ପଇଲାଣି ଆଉ। ହଁ ଶୋଇ-ପଇଲାଣି ମୁଁ ଏଇକା ଜଷ୍ଟ ଖାଇକି ଆସିଲି ଆଉ।
ଆ କୁ ନେଅ ଟିକେ ଶୋଉନୁୁବେ।
ହ୍ୟାଲୋ।
ହ।
ହ
ଘରେ ସମସ୍ତେ ଭଲ ଅଛନ୍ତି?
ହ୍ୟାଲୋ ହଁ କହୁନାହାନ୍ତି ସୁବୁଛି।
ହ୍ୟାଲୋ।
ହଁ କୁହ।
ଶୁଭୁଛି ନା ମୋ ଆବାଜ୍ ତ ହଁ। ମୁ କହିଲି ଘରେ ସମସ୍ତେ ଭଲ ଅଛନ୍ତି?
ହଁ
ଘ ହ୍ୟାଲୋ।
ହ୍ୟାଲୋ।
ଘରୁ ଯାଇନାନ୍ତି
ହଁ କୁହନ୍ତୁ। ନାଇଁ ଯାଇନି ପରା ଏ ଗରମ ଯୋଗୁ ଯାଇ ହଉନି ମ।
ହଁ ଏବ ବର୍ଷ ବର୍ଷା ବି ହଉନାହିଁ ନା ବର୍ଷା ଦିନରେ ବି ବର୍ଷା ବି ହଉନାହିଁ।
ଟିକେ ବର୍ଷା ହଉଛି ଆମଆଡେ।
ହଁ।
ଟୋଟାଲି ବର୍ଷା ହଉନଥିଲା ଏଇ ଦି ଦିନି ହବ ହଉଛି।
ଆଉ ତମକୁ କଣ ସବୁ କରିବା ପାଇଁ ଭଲ ଲାଗେ?
ମତେ
ହଁ।
କଣ ଆମେ ତ ହାଉସ ୱାଇଫ ଆମର ତ ଚୁଲି ମୁଣ୍ଡ ଭଲ ଆମେ ଭଲ।
ହଁ।
ନାଇଁ ଯେତେ ଯାହା ହେଲେ ଯାହା କଲେ ବି ଆମେ ସେଇଠି ସେଇ ଇ ଯିବା ସେଇଟା ତ ବାପା ମା ଦେଇଦେଇଛନ୍ତି ଆମକୁ ଗୋଟେ ବଡ
ହଁ ହଁ ହଁ ସେଇଟା ତ ବଡ ଚାକିରି ନା ସବୁଠୁ
ସବୁଠୁ ବଡ଼ ଚାକିରିଆ ସବୁ ବହୁତ ଦରମା ବି ସେଥିରେ।
ଆଉ ତମର କେତେ ଦରମା?
ଦରମା ପୁରା ଅନଲିମିଟେଡ ଏଟା ଆଉ ନାହିଁ।
ସାର ଜନ୍ ତମ ପାଠ ପଢାଟା ହେଲା ସି ଏମେ ଏସେ।
ହଁ।
ତା ଫୁଲ ଫର୍ମ କଣ ଚୁଲି ମୁଣ୍ଡା ସର୍ଭିସ୍।
ମୁଁ କହିଲି ଆମ ସାର୍ କହୁଛନ୍ତି ତମ ପାଠ ପଢା ଟା ହେଲା ସି ଏମେ ଏସେ। କହିଲ ତାର ଫୁଲ ଫର୍ମ କଣ ନା ଚୁଲି ମୁଣ୍ଡ ଚାକିରି।
ଓ ହ ସତ କଥା ଆଉ।
ସବିଶି ହଁ ହଁ। ହଉ ହଉ ଆମେ ପରେ ପୁଣି କେତେବେଳେ କଥା ହବା ଆଉ।
ହଁ ହଁ।